ହାଲୋ। ହଲୋ?
ହ୍ୟାଲୋ।
ହୁଁ ହାଲୋ।
ହୁଁ ଶୁଭା ଯାଉଛି?
ହୁଁ ଶୁଭୁଛି ସୁଭୁଛି
କ କରୁଥିଲୁ?
ଖାଉଥିଲୀ।
ଓ ମୁଁ ବି ଖାଉଛି ରେ ଏ ଖାଉଛି କହୁଛି ବସିଚିରେ
କଣ?
ବସିଚି ରେ
ହ ଭଲେ ଭଲ?
ନାଇରେ ସେତେବେଲୁ ଉଠି ସାରିଲେଣି ସରେଇଲିଣି। ବସିଥିଲି ଆଉ ଖାଇ ପିଇକି ବସିଥିଲି। ତାପରେ ଇଆଡ଼େ କମ୍ପୁଟର କମ୍ପ୍ୟୁଟର ଟେ ଦେଖିଲା ବେଳେ ମୋର ସେ ସ୍ପିକର୍ ଖରାପ ହେଇଯାଇଛି।
କପୁଣ?
କମ୍ପ୍ୟୁଟର ଚଲଉଥିଲି ରେ ଆ ରେ ଗୀତ ଲଗେଇଲାବେଳେ ସେ ସ୍ପିକର୍ ଖରାପ ହେଇଗଲା। ନା କଣ ଗୋଟେ ସେରା ଅଟିକି ଅଟିକି କିରି ସାଉଣ୍ଡ ଆସୁଛି। ସେଇର ବା ଉଁ ଖରାପ ହେଇଗଲା ବୋଧେ ଆଉ।
ସଜ ଯିବ ଆଉ।
ସଜେଇବେ କି ନୂଆଟେ ଆଣିବି ଯେ ଗୋଟେ ସାଇଟି ସ୍ପିକର କରିବେ ଠିକ ସେ କାମ ଦେଉନି ଦିଇଟା ଅଛି ନା।
ଓ ହଁ।
ସେ ଭିତରୁ ଗୋ ଗୋଟେ ସେଡ୍-ଗୋଟେ ସେଡ୍ କାମ ଦେଉଛି ଆଉ ଗୋଟେ ସେଇଟି କାମ ଦଉନି ଠିକ୍ ସେ। ହେଗଲା ଆଉ।
ତୁ କଣ ଡା ହଁ ଘରା ତୁ କଣ ଟୋ ଟାଲି ଜଏନ୍ କରିବୁ?
ନାଇଁ ରେ ମୁଁ ପରା ଓସିଆଇଟି।
ଓସିଆଇଟି?
ହୁଁ ପଚାରିଲୁ କି?
ତୁ ପୁରା ତ ତରଫ୍ ରୁ ଆଉ ଉପରଳି ବ୍ୟାଜ୍ ନେଇକି।
ହୁଁ ଟାଇମ୍
ହଁ ଯେ ହେଇଗଲା ବୋଲି ସମସ୍ତେ ଯାକେ ଗୋଟେ ଥର କଲେ ବଢ଼ିଆ ହେବ ନା।
ହୁଁ।
ହୁଁ।
ନେପିଳ୍ ପନ୍ଦର କଣ ହଉଛି।
ହଁ ପଚାରେ ତାପରେ କେତେ କଣ ଯଦି କହିବ ସେଇ ହିସାବରେ ସେ ତାକୁ ଗୋଟେ ପରେ ଗୋଟେ କଲେ। ଆରାମ ସେ ହେଇଯାଉ ଆଉ
ଯିବା କେତେବେଳେ କି ଯିବା?
ଯିବା ଗୋଟେ ଦିଟା ବେଳେ,
ହଁ ପରେ କଲ୍ କରିବୁ ନାଇକି?
ହୁଁ।
ହଁ ଆମ ସାହିରେ ପରା।
ହଁ ପରା କାଲି ଯେଟା ହଉଥିଲା
ହଁ ସେଇଠିକୁ ଯିବା ଆଉ। ତମ ରେଜଲ୍ଟ ବାହାରିଲାଣି କିନିରେ ଫାଇନାଲ୍ ସେମିଷ୍ଟାରର?
ଆମର?
ହୁଁ।
ଆମର ତ କେବେଠୁ ବାହାରିଲାଣି।
ଓହୋ। ସେ ଭୁବନେଶ୍ୱର ସେ ମିଟ୍ସର ସେମାନଙ୍କର ବାହାରି ନଥିଲା ପରା। ସେମାନଙ୍କର ଥାର୍ଡ଼ ସେମ ରେଜଲ୍ଟ ଏବେ ରେ ମିଟସ୍ କଲେଜ ନାଇଁ କି ଭୁବନେଶ୍ୱରର? ଯୋଉଁ ଇନ୍ଫୋସିଟି ସେ ପଟେ ନାଇଁ ଇନ୍ଫୋସିଟି ପଟେ।
ହୁଁ ହୁଁ।
ସେଠୁରୁ ରେଜଲ୍ଟ ସେମାନଙ୍କର ଏବେ ଥାର୍ଡ ସେମିଷ୍ଟାରର ରେଜଲ୍ଟ ବାହାର ଥିଲା ହୁଁ-ହୁଁ ହଁ-ହଁ। ବି ଏସ୍ ସି ଆଇଡି ଏମ୍ କଣ ଗୋଟେ ବି ଏସ୍ ସି ଆଇଡି ଏମ୍।
ତା ସାଙ୍ଗର ଅଲଗା କୋର୍ସ କଣ କଣ ଗୋଟେ ହେଇଥିବା ଆଉ।
ହଁ ତାଙ୍କର ଥାର୍ଡ଼ ସେମିଷ୍ଟର ରେଜଲ୍ଟ ବି ବାହାରିଛି ପ୍ରା ଶିକ୍ଷ୍ଥ ସେମ୍ ସରିକି ସେମାନେ ପାସ୍ ଆଉଟ୍ ହେଇସାରିଲେଣି ହେଲେ ବି।
ଭଲ ଏବେ ଯା ରେଜ୍ଲଟ୍ ବାହାରୁ ନଥିଲା।
ନାଇଁ ଥାର୍ଡ ସେମିର ରେଜଲ୍ଟ ଏବେ ଯାଏ ବାହାରିନି ଏବେ ଥାଡ ସେମିର ରେଜଲ୍ଟ ବାହାରି ଫୋର୍ଥ ଅଛି ଫିଫ୍ଥ୍ ଅଛି ସିକ୍ସ୍ଥ ଅଛି କିଏ ଜାଣିବେ କେବେ ବାହାର ନାଇଁ ସେଟା ବାହାରିନି‌ ଏକା।
ତାଙ୍କର ଖାତା ଏକ୍ସଚେଞ୍ଜ ହେଇଯାଇଥିବ କି ଖାତା ଭୁଲ ଭାଲ ପଳେଇଥିବ ସେମତି ହେଇଥିବ।
ନାଇଁ କିଏ ଜାଣି ତାଙ୍କର ରେଜଲଟ ଲେଟ୍ ବାହାରିଛି ନା କଣ ହଉଛି କେଜାଣି। ଏବେଯାଏ ତାଙ୍କ ରେଜଲ୍ଟ ବାହାରିନି ବୋଲି କହୁଥିଲା ସେ ଥାର୍ଡ ସେମିଷ୍ଟାର ରେଜଲ୍ଟ ଏବେ ପୂରବ ମନ୍ଦିରକତି ଥାର୍ଡ ସେମି ରେଜଲ୍ଟ ବାହାରିଲା? ଫୋର୍ ସେମର କେବେ ବାହାରିବ ତାପରେ ଫିଥ ସେମ୍ ଅଛି ତାପରେ ସିକ୍ସଥ ସେମ୍ କେତେ ଅଛି ବେଳେବେଳେ।
ଯାଉ ତାଙ୍କର ଖା ସବୁ ଏକ୍ସଚେଞ୍ଜ ହେଇଯାଇଥିବ ନ ହେଲେ କୋଉ ଖାତା ହଜି ଯାଇଥିବ। ଏମତି ହେଲେ କେମତି ହବ।
ହେଇଥିବ କେହି ଜଣେ ତାଙ୍କର
ଆମର ଯୋଉ ଉଁ ଗୋଟେ ପିଲାଙ୍କର ଫାଷ୍ଟ ସେମିଷ୍ଟାର ଖାତା ହଜେଇ ଦେଇଥିଲେ। କଲେଜ ରୁ ଗଲାବେଳେ ଆଉ। ସେଠୁ ଯାଇକି ଖାତା ଖୋଜଚନ୍ତି କାଉନସିଲ ରେ ଖାତା ପାଉନାହାନ୍ତି। ସେଇଟା ପାଇଁ ତାଙ୍କ ସେକେଣ୍ଡ ସେମିଷ୍ଟାର ଯେତେବେଳେ ବାହାରି ପଡିଲା ଥାର୍ଡ଼ ସେମିଷ୍ଟାର ଯେତେବେଳେ ଫାର୍ଷ୍ଟ ଟା ବାହାରି ନଥିଲା। ଥାର୍ଡ଼ ଏ ଥାର୍ଡ଼ ର ସରିନି ପର୍ସ ଯେତେବେଳେ ଛ ଥାର୍ଡ଼ ସରିକି ଫୋର୍ଥ ଷ୍ଟାର୍ଟ ହେଲାବେଳକୁ ଫାର୍ଷ୍ଟ ର ବାହାରିଲା ଆଉ। ଯାହହଉ ଥାର୍ଡ଼ର ମିଶିକି ବାହାରିଲା ଆଉ।
ହୁଁ ହୁଁ।
ସମସ୍ତଙ୍କୁ ସମାନ ମାର୍କ ଦିଆଯାଇଥିଲା ଆଉ।
ଓ ହୋ ଏନ୍ତି।
ହୁଁ।
ହଁ ହଁ ବଢ଼ିଆ ହେରା ମାନେ ସମସ୍ତଙ୍କୁ ସମାନ କାହାକୁ ଅଲଗା ଅଲଗା ନାହିଁ।
ନା କାହାକୁ ଅଲଗା ନାହିଁ ସମସ୍ତଙ୍କୁ ସମାନ ମିଳିଥିଲା।
ଦୀପକର ଦେଇଛନ୍ତି ଆଉ।
କୁଆଡେ ବୁଲାବୁଲି କରିିଯିବୁ ନା କଣ ଆଜି।
ନାଇଁ କୁଆଡେ ନାଇଁ ସେଇ ତ ଘରେ ତ କଲ୍ କରିଥିଲା।
ହୁଁ ହୁଁ।
ବରମ୍ ପୁର ଡଲେ ସହିତ ଅଛି। ଡୁଲେଶର ସହିତ। ଆ ତାର ପ୍ଲାଇନ ଏନ ସି ସି ସରଇକି ଅଛି କି କଣ କରୁଛି କଣ ମୁଁ ଜାଣିନି ତାର। କଥା ହେଇନି।
କେ ଡୁଲେଶୁର।
ନାଇଁ ଘରେ କଥା ହଉ ପଚାରୁଥିଲେ।
ଓହୋ ସେମାନେ କଣ ସେମାନେ ବ ବରମ୍ ପୁର ରେ ଏକା ଅଛନ୍ତି ଆସୁନାହାନ୍ତି ହାରି ଫୁଲଆଣି।
ତୁ ଧ।
ସେ ଶୁଭମ ତ ଏବେ କିରେ ଗୋଟେ ଦେଖିଥିଲୁ ତାକୁ ଆଉ।
ଫୁଲବାଣିରେ।
ଶୁଭମ୍ କୁ ସେଦିନ ଗୋଟେ କୋଉ ଦିନ ସେ ମାର୍କେଟେ ରେ ସେ ମାର୍କେଟରୁ ପୁଣି ଏବେ ଗୋଟେ ତ ଇଏ ଏ ଆମେ ସେ ଯୋଉ କଣ କି? କଣ ସେ ହାଟପତା ଯିଆ ରୋଡ଼ରେ ସେପଟେ ଯାଉଥିଲୁ। ବୁଲା ବୁଲା ବେଳେ ସେତେବେଳେ ସିଏ ଆସୁଥିଲା।
ଓ ହୋ ହୋ।
ହୁଁ ତାପରେ ଦେଖିଲା ଟିକେ ତାପରେ ହଁ ଜଣିଆ ତାପରେ ସିଏ ଗଲା ସେପଟୁ। ସେମାନେ ବି ତ ବରହ୍ମମପୁର ର ନି ତାର କୋଉ ଇଅର ହେଲାରେ।
ସିଏ ତ ବିଭୁ ମାନଙ୍କ ସହିତ ଇଏ ବାହାରିଲା ବୋଧେ। ବିଭୁ ବୋଲେ ଆମ ହିମାଂସୁ।
ହଁ ହିମାଂଶୁ ହିମାଂଶୁ ର ବୋଲେ ସେକଣ୍ଡ ଇଅର ଏବେ ନେଇକି।
ଏବେ ସେକେଣ୍ଡ ଇଅର।
ହୁଁ ହୁଁଁ ହୁଁ।
ହୁଁ।
ଆଉ କିଏ କିଏ ରହିଥିଲେ କି ଆମର ବେଚେରେ।
ଏଇତ ଏଇ ମାଂସ ଆଉ ତ।
ଦିଲ୍ଲୀ ଶୁର ସେ ପାସ ହେଇଯାଥିଲା ଫାଷ୍ଟ ହେଇକିରେ ନେଇକି। ଆଉ କିଏ ହିମାଂଶୁ ଆହୁରି ସିଏ ତ ଏନ୍ ସି ସି ଖାଲି ରହୁଛି ଆଉ ଏକ୍ଜାମ ଦଉନି ପରା।
ନାପରା।
ଉଁ ଆଉ ଏକ୍ଜାମ ନଦେଲେ ବ୍ୟାକ୍ କ୍ଲିୟର କେତେବେଳେ କରିବ ଆଉ ସେଇ ଖାଲି ଏନ୍ସିଚ ଏନ୍ସିଚ ହେଲେ ହବ କି ଆଉ।
ସେଇଟା ତ ତାକୁ କହିଲେ ଏକ୍ଜାମ ଫେକ୍ଜାମ ଦେ ବୋଲି ବାଲିଗୁଡା ରହୁଛି ଏବେ।
ହୁଁ ହୁଁ। ହେ ଖାଲି ଏନ୍ ସି ସି ଆମ ପିଲା ବି ଆମର କ ଡିପାର୍ଟମେଣ୍ଟରେ ବି କେତେଟା ପିଲା ଅଛନ୍ତି। ସେମାନେ ବି ଏମିତି ଏନ୍ ସିି ସି ଏନ୍ ସି ହେଇକି ରହିଥାଉଛନ୍ତି। ସେଇଟା ସେମାନେ ଆହୁରି ପୁଣି ପରେ ଏକ୍ଜାମ ଦେଲେ ସିନା ବ୍ୟାକ୍ କ୍ଲିୟର ହେବ ନହଲେ କେମିତି କ୍ଲିୟର ହେଉନି କଣ।
ଏବେ ନ । ନ କ୍ଲିୟର୍ ପରେ ପରେ ଲାଷ୍ଟକୁ ତ ଯେତେ ଜାହାହେଲେ ବି କରିବାକୁ ପଡିବ ଏକା ତତେ। ନହେଲେ ହ
ହୁଁ।
ମେଘ ଆଇଚି ନା ଖରା ଆଇଚି ରେ ତମ ଆଡେ?
କଣ କହିଲ?
ମେଘ ଆଇଚି କି ଖରା ଆଇଚି?
ଶୁଭ ପରା କଲ୍ କରିଥିଲା
ହଁ ସେ ପୁରା ପ୍ଲସ ଟୁ ର ସାର୍ଟିଫିକେଟ୍ ହଜିଯାଇଚି। କହୁ
ଆରେ ତମକୁ କହୁନି କଲ୍ ରେ କହୁଚି।
ହାଲୋ।
ସିଏ ତାର ହଜେଇଲା ପରା। ଏବେ କେବେ ଗୋଟେ ୟାଡେ ଦେଖା ହେଇଥିଲା ସେ କହୁଥିଲା ହଜିଯାଇଚି ବୋଲି।
ଏଗ୍ରିମେଣ୍ଟ ନାଇଁ ତ କଣ ଗୋଟେ ଏ କୋଟ ଗୋଟେ ବାହାରକରିଗଲା, ସେଇଟା କଲେଜରେ ଦେଇଯିବ।
ଅଁ।
ତାପରେ କଲେଜ ରେ ଆପ୍ରୋଭ ହେଲେ ଯାଇକି ସେଇଟା ସିଆଡେ ପଠେଇବେ। ଭୁବନେଶ୍ୱର ଗୋଟେ ଅଛି କାଉଁସିଲ୍ ଅଫିସ୍ ।
ଓ ଓହୋ। ସେ କୋଉ କଲେଜ ରେ ପଢ଼ୁଥିଲା କି?
ଫୁଲବାଣୀରେ।
ଇଏ ଗମେଣ୍ଟ କଲେଜ?
ହିଁ।
ଆଉ ହେଲାଉ ତାରେ ତ ଯତ୍ନ ରଖିଲେ ସିନା ହବ। ଶିବା ର ତ ମୋ ଘରେ ଅଛି।
କଣ ଶିବାର
ଶିବାର ଡକ୍ୟୁମେଣ୍ଟ ସବୁ ତ ମୋ ପାଖରେ ଅଛି। ତା ପାଖରେ ବି ନଥିବ।
ଏ ଦରକାର ପଡୁନି ବୋଲି କିଛି ନାହିଁ। ହଁ ଯେତେବେଳେ ଦରକାର ପଡିବ
ଗୋଟେ ମଝିରେ ଯଉ ଦେଇ ଯାଇଥିଲା କଣ ଏଜ୍ଜାମ୍ ଏବେ ତ କଣ ହେଇଥିଲା ଫରେଷ୍ଟର।
ହଁ।
ସେତେବେଳେ ମିଶିକି ଯାଇଥିଲୁ ଯେମିତି ସେତେବେଳେ ସିଏ ତ ରଖିଚି ରଖିଚି ମୋ ଠାରେ ଏକା ଆଉ।
ଦେଇଥିଲେ କି ଏବେ ତୋତେ କହିବ। ଦେଖେ ତ କହିକି ସେ ଦେଖିଆ ତ କହିକି ସେ ଷ୍ଟିକର୍ ଛାଡୁ, କୁକୁର ନାକରେ ଦେଲା ତା ଗୋଡ।
ହୁଁ।
ହେଇଟା ତ।
ହ କୁଆଡେ ଗୋଟେ ଲଙ୍ଗ୍ ଟ୍ରିପ୍ ଟା ପକେଇବା କହିଲା ବେଳକୁ ତ କାଇଁ ବାବୁ।
ହଁ ଏ ଯିବା ବା ଶୀତ ଦିନ ଆସୁ ଯିବା।
କଣ ଟା? ହ୍ୟାଲୋ। ହ୍ୟାଲୋ।